ହାଲୋ।
ହଁ ମୁଁ କହିଲି ଏଁ ହଁ ମୁଁ କହିଲି ଘରର ପରିସ୍ଥିତି କୁ ଦେଖିକି ଆଗୁକୁ ଯାଅ ଯାହା ହବ ଦେ
ଆଜ୍ଞା।
ପୁଅ କୋଉ କ୍ଲାସ ରେ ପଢୁଛି?
ପୁଅ ପଢୁଛି ଅଷ୍ଟମ ହେଲା ତାର।
ମା ହାଉସ୍ ୱାଇଫ ନା କଣ?
ଆଜ୍ଞା।
ବାପା।
ବାବା ଅଛନ୍ତି ଗୋଟେ କ୍ରସରରେ ଅଛନ୍ତି।
ଉଁହୁଁ। ଭୁବନର କୋଉଠି?
ଭୁବନ ପା ଅସୁରବନ୍ଧ ଗାଁ ନାଟା।
ସେଇ ଭୁବନ ପାଖ ଆମର।
ଅଃ। ଯୋଉ ସେଠି ଭୁବନର କିଛି ଯୋଉ ଏଟା ଯୋଉ ଯାଇଚ ନା କ ଏଟା କପଳାସ କଣ?
ଯୋଉ ଶିବ ଠାକୁରଙ୍କ ମାନେ ଉପରେ ରୋହୁଚନ୍ତି ମନ୍ଦିରଟେ ଥିବ କପିଳାସ।
ହଁ କପିଳାସ ପାହାଡ଼ ଉପରେ ତ? ନା ନା କପିଳାସ ଆଗୁକୁ ଭୁବନ ଆଗୁକୁ ଢେଙ୍କାନାଳ ଗଲା
ଅଃ ସୁକିନ୍ଦା ଭୁବନ।
ହଁ ସେଇଆଡେ ନା?
ଆଜ୍ଞା ସୁକିନ୍ଦା ସୁକିନ୍ଦା ସାଇଡ।
ଅଃ।
ହୁଁ।
ଭୁବନେଶ୍ୱରର କୋଉଠି ଅଛି?
ଭୁବନେଶ୍ୱରରେ ରାଜଧାନୀ ଇଞ୍ଜିନୀୟରିଂ କଲେଜ।
ଉଁ ଫର୍ମ ହେରିକା ପକେଇଲଣି ନା ପକେଇନ?
ମଞ୍ଚେଶ୍ୱର ମନ୍ ହଁ ବୁକିଂ କରିସାରିଚି। ଫିଫ୍ଟ କେ ନେଲେ ଆଉ।
ଅଃ ନେଲେ?
ହଁ ଫିଫ୍ଟି କେ ନେଇଛନ୍ତି।
ଓହୋ ଫିଫ୍ଟି କେ ଦିଆହେଇଚି। ପଚାଶ ଲକ୍ଷ କରିକି ଆସିବ।
ଆଜ୍ଞା ନିଶ୍ଚିନ୍ତ। ମୁଁ ଫୋନ୍ ଦେଖିଦେଲି ବା ହବନି ପୁଣି ବାଇକ୍ ଦେଖିଦେଲିି ମୁଁ ଫୋନ୍ ଆଉ ମୋ ବାଇକ୍ ଦେଖିବେନି ପଛରେ ଆଣିବେ ଆଉ।
ବାଇକ୍ ଆଣିଚ?
ଆଣିଥିଲିଏଇ
କଉଠୁ?
ଏ ଭୁବନରୁ ହଣ୍ଟରଥ୍ରୀ ଫିପିଟି।
ଓହୋ।
ଆଜ୍ଞା।
ହଣ୍ଟର। ହୁଁ।
ଆଣିଥିଲି ଅ ତିନି ଦିନି ନା ଚାରି ଦିନି ହେଇଚି ତାପରେ ଏମିତି ହେଲା ମୁଁ କହିଲି ସରଶହ ଟା ବିକିଦେଲି ତାପରେ ଆଇ ଫୋନ ଟା ବି ଆଣିବି ମୁଁ ବିକି ଦେଲି।
କିଛି କଥା ନାହିଁ ଆଣିବ ଆଉ।
ହେଇଗଲା ସବୁ ହଁ ଏମିତି ବି ଗାଡି ଟା ଘରେ ଥାଆନ୍ତା କେହି ଚଲେଇ ପାରିବେନି। ବାବା ତାଙ୍କୁ ଘୋଡେଇ ନେଇକି।
ବଡ ଗାଡ଼ିଟା ନା ହଣ୍ଟର ଟା।
ହଁ ତାହେଲେ ତାକୁ କହିଦେ
ଉଁ।
ତିରିଶି ମାଇଲେଜ୍ ଦେଖଉଚି।
ସେ ବଡ ଗାଡିର ସେଇ ସବୁ ମାଇଲେଜ ଦେଖାଏ ଜାଣିନକି? ଆ
ହଁ ହଁ।
ତମର ଅମୃତଭଣ୍ଡା ଗଛ ଅଛି। ଦେଖିଦେଲି।
କେମିତି ଦେଖିଲେ?
ସେମିତିହ ହ। ହୁଁ
ବହୁତ ସାରା ଗଛ ଅଛି ଅମୃତ ଭଣ୍ଡା ଗଛ ଅଛି ତା ସାଇଡରେ ଅଛି। ପିଜୁଳି ଗଛ ତା ଆଗେରେ ଅଛି ଲେମ୍ବୁ ଗଛ।
ଆ କି କି ଫୁଲ?
କଣ?
ଫୁଲ ଗଛ ନାଇଁ ନା ଫୁଲ ଗଛ ଅଛି।
ହଁ ଅଛି ଟଗର ଅଛି ମନ୍ଦାର ଅଛି।
ଆଉ ସେଟା କଣ କହନ୍ତି? ଯୋଉ ଫୁଲ ଟା ଠାକୁରଙ୍କଠି ଲାଗେନି। ସେଇଫୁଲ
ଲାଗେନି ସେଟା କି ଫୁଲ?
କଣ କେଜାଣି ଜାଣିନି।
କୋଉ ଟାଇପ ର କହୁନ କଲର ଟା?
କଲର୍ଟା ମାନେ ଡେସକ୍ରାଇବି କରିପାରୁନି।
ହଁ।
ଆଜ୍ଞା।
ସାଇନ୍ସ ତ?
ସେଇଟା ଫଟୋ ପଠଉଚି ଦେଖନ୍ତୁ।
କେବେ ବିରଜା ଯାଇଛ ନା ବିରଜା ଯାଇନ।
ହଁ ଛୁଆଡେ ହେଇଥିଲେ ଯାଇଥିଲି।
ଆଉ ଯାଇନ।
ନା।
ତାରିଣୀ।
ହଁ ଯାଇଛି।
କେବେ।
ଯାଇଥିଲେ ନବମରେ ବୋଧେ ଯାଇଥିଲି।
ଆଛା।
ଆପରେ ତ ଦଶମ କହିଲେ ବର୍ଷ ସାରା ପଢ ପଢ। ଘରେ ଅନ୍ତି ମୁଁ ପଢୁଚି ମୁଁ ଦେଖିଲା ବେଳକୁ ଫୋନ ରେ ସବୁ ଚଲେଇଥିଲି ଯେ ମାର୍କ ବହୁତ କମି ଗଲା ଫିପ୍ଟି ଫାଇଫ ପରସେଣ୍ଟ। ତାପରେ ଘରେ ମନା କଲେ ପଢେଇ ବେନି ବୋଲି। ତାପରେ ଜିଦି କରିକିନି ପ୍ଲସଟୁ ପଢିଲେ ମୁଁ କହିଲି ପଢା ଯେତିକି ଅଛି ବା ପଟେ ଗୋଟେ ପାଞ୍ଚ ଲାଗିଯିବ ତାପରେ ହେଲାନି ଅଉ ଫୋର୍ ବି ଫିଫ୍ଟି ଏଇଟ୍ ରହିଗଲା ଆଉ।
ତାପରେ ଦେହ ଖରାପ ଗଲାଟି ପରିକ୍ଷା ଟାଇମିରେ। ବିପି ବାହାରି ପଡିଲା ଶହେ ଷଡ଼ଚାଳିସି ବାଇ ତେସ୍ତାରି ଆଜ୍ଞା।
ଦେହଟା କାହା ପାଇଁ ଖରାପ ହେଲା ନିଜ ପାଇଁ ନା କାହା ପାଇଁ।
ହଁ ପରା ଯୋଉ ରାତି ଅନିନ୍ଦ୍ରା ହେଇକିନି ଯଉ ପଢିଲୁ।
ନା ଏତେ ଏତେ ପଣ୍ଡିତ।
ଟାଇମ୍ ହୁଏନି କିଛି ଆମେ ସାଢ଼େ ସାତଟାରୁ କଲେଜ ଯାଉ ଆସୁ ରାତି ଏଗାରଟା। ତାପରେ ସବୁ କୌଉଁ କୁହନ୍ତୁନି ଭଏ ଯେଉଁ ଟର୍ଚର୍ କରନ୍ତି। ସୋମାନେ କନ୍ ଆଉ ଜେଲ ଜେଲ।
ହେଇଲୋ ଲାଇଟି ପଇଲା।
ଓଉ ବାଲିଗଣ୍ଡା ଜାଣିଛନ୍ତି।
ସେ ଭୁବନେଶ୍ୱରରେ ହଁସପାଳ।
ଓହୋ ଭୁବନେଶ୍ୱର ରେ।
ଆଜ୍ଞା।
ଆଚ୍ଛା।
ରସୁଲଗଡ଼ ପଛକୁ ଆଉ ହାଇଟେକ୍ ଯୋଉ ନାହିଁ କି ହାଇଟେକ୍ ମେଡିକାଲ କଲେଜ। ସେଇଠି ଗୋଟେ ନଦୀ ଆଣି କୁହା ଖାଇ।
ଆଛା।
କୁଆଖାଇ ନଦୀ ଯାଇଛି ନଦୀ ସେପଟଟା ହାଇଟେକ୍ ନଦୀ ଏପଟଟା ଆମ କଲେଜ ଟା ଅଛି। ସେଇଠି
ଆଛା ମୁଁ କହିଲି ତମେ ଯୋଉ ହଁ ଯି ଏଡିଟିଂ ରେ ହଉ କି ଏକ୍ସଟ୍ରା ଯୋଉଠି କର୍ଚ ତମର ଯୋଉଟା ଇନକମ ଟା କର। ଚ ଆସ୍ତେ ଆସ୍ତେ କରି ଘରର କାମ ଷ୍ଟାର୍ଟ କରିଦଉନ ଆଗଟା।
ହଁ ସେଇଟା ବା ହଉଛି ଯେ ତାପରେ ମୁଁ ଯୋଉମାନେ ଆମେ ଯୋଉମାନେ ସବୁ ମିଶିକିନି କରିଛୁ ତାଙ୍କର ହଜାର ଫଣ୍ଡ ହେଇଯିବ ଚାଲ ପୁରୀ ଯିବା।
ଖାଲି ଏଠିକି ଯିବା ସେଠିକି ଯାପ। ପଇସା ସେମିତି ହେଉଛି ରଖି ହେଉଛି ପାଞ୍ଚ ହଜାର ଖଣ୍ଡେ ସେଭିଙ୍ଗ।
ହୁଁ ହଉ ଗୋଟେ ଅଲଗା ଏକକାଉଣ୍ଟ ଟା କରିଦ ସେଣ୍ଟ ମରେ ରଖିବନ ସେକାଉଣ୍ଟ ଗୋଟେ ଅଛି ବୋଲି। ରଖିଲେ ତ କିଛି ତ ହେଇପାରିବ ନା ଘରକୁ ପଇସା ଦିଅ ନା ଦିଅନି?
ହଁ ଘରକୁ ଯାହା ଦରକାର ଦିଏ ଯୋଉଟା ଯାହା କୁହନ୍ତିୁ।
ହୁଁ। ଯୋଉଟା ଯାହା ଦରକାର ମାନେ ତମେ ଜାଣିନ ଘ
ମାନେ ହଁ ମତେ ସବୁ କଥା ମତେ ମୋର କେତେବେଳେ କଣ ହବ।
ନା ତମ ଝିଅ ବନ୍ଧୁ ଯାହା କାଲି ଯା ଯାହା କହିବେ ସେଇଟା ଖାଲି ତୁମେ ଅର୍ଡ଼ର କରିକି ପଳାଅ।
ନା ନା ତା ନାଁ ଟଙ୍କାଟେ ସେ କିଏକି?
ଲଗଚ୍ଛା।
ସେଏ ବି ଖର୍ଚ୍ଚ କରେନି ମୋର ସେ ତା ଯେତେବେଳେ କୁହେ ତୋ ବାପା ଖଟିକି ନା ଆସି ତା ସାଙ୍ଗ ମକତିରେ ବସେ। ଧାହାକୁ ଘର ଗୁଡା ଏମିତି କହିବ। ନାଇ ଘରେ ପଇସା ହେରା ମୁହରେ ଖର୍ଚ୍ଚ ହେଇଥାଏ ଗାଡିରେ। ତୁ ମାନେ? ହାଁ ଗାଡି ଘରରେ ଯୋଟେ ପଚାଶ ଟଙ୍କା ତେଲ ପକେଇଲେ ଦେଢଶହ ଦୁଶହ ଟଙ୍କା ଦେଲା ପକେଇ।
ସେଇଟା ଅଛି ନା ବିକି ସାରିଲଣି ସେଇ ଗାଡ଼ିଟା?
ସେଇଗୁଡ଼ା ବିକି ଦେଲିପା।
ହୁଁ ହୁଁ।
ତାପରେ ପୁଣି ଡ୍ରେସରେ ଯୋଉଠି ଦୁଇଶହ ଟଙ୍କାରେ କାମ ହବ ମୁଁ କହିବି ମୁଁ ଗୋଟେ ଏବେ ତଉ ରଜକୁ ଯାଇଥିଲି ଯେ ମାନେ ପଇସା ଦେଖ ମାମା ଆକୁ
ହୁଁ।
ଆଉ ସେଥିରେ ମୋ ବାପା ପାଇଁ ମାମା ପାଇଁ ପୁଅ ପାଇଁ ଡ୍ରେସ କିଣିଥାନ୍ତି ଯେ ତାରେ ବାବା ମତେ ଚିଡିିକି କଲେ ଯା ତୋ ପାଇଁ ଆଣିବୁ। ତରେ ମୁଁ ଯାଇକିନି ସୋରୁମ୍ ରେ ପସିକି କହୁଛି। ହ ତମ ସୋରୁମ୍ ରେ କଣ ସବୁଠୁ ଦାମୀ ଗଞ୍ଜି ଅଛି ଦେଖା। ତାପରେ ସେ ଦେଖେଇଲା ଆଠଶହ ଦେଖେଇଲା। ବରେ କହ ଏତେ କଣ ଆଉ ଟିକେ ଦାମିକା ଦେଖାଅ। ସେତାଟ ଭାଇ ମାଉସୀ ପ୍ରଥମ ଥର ଦେଖୁଛି ଯେ ଗଞ୍ଜି ଖୋଜୁଛି ସେ ଦାମିକିଆ ଟିସାଟ ଖୋଜୁଛି।
ହୁଁ ହୁଁ ହୁଁ ହୁଁ।
ତାପରେ ମୁଁ କହିଲେ କାଲି ସେଟା ପିଇବା ଆଉ ସେଟା କାଲି ଧରିକିନି ଆସିବୁ। ଖି
ଏଁ
ଏ ତ ଖର୍ଚ୍ଚ ହେଇଯାଉଛି ପଇସା ଆଉ ଆଉ ଯଉ ଆକାଉଣ୍ଟରେ ଅଛି ସେଆ ଆକାଉଣ୍ଟ ହଁ ସେଇ ଆକାଉଣ୍ଟରୁ କାହାକୁ ଗୋଟେ କଲେ ସାଙ୍ଗଟାଙ୍କୁ କହିଲ ପନ୍ ପକେଇଦେ ମତେ କହିବୁ ତାପରେ ସେ ପକ ସେଟା ମୁଁ ବି ଜାଣିନି କି କାଢି ପାରୁନି। ଯଦି
ଭଲ ସେଇ ଏକାଉଣ୍ଟରେ କିଛି ନା କିଛି ପାଞ୍ଚଶହ ହଉ ଦୁଇଶହ ହଉ ହଜାରେ ହଉ ରଖି ରଖିକା କିଛି ତ ଅସୁବିଧା ସମୟରେ ହେଇପାରିବ।
ଆଜ୍ଞା।
କିଛି ତ ରଖ ଯୋଉଟା କି ନିଜେ ଜାଣନି ଜାଣିଲେ ସବୁ ସରି ଜାଇଛି। ନିଜେ ଇଚ୍ଛା ହଉଛୁ ଦରକାର ଅଛି ରେ ନେଇଯିବା।
ହଁ ହାତ ପଳଉଛି ପୁରା ହେଠି ଗାଡିଆକୁ। ଟେ ହଉଛି ଟିକେ ପ୍ରୋବ୍ଲେମ ହଉଛି ଆଉ। ପଇସା ପତ୍ର ଖିଲ। ହ୍ୟାଲୋ।